ହ୍ୟାଲୋ
ହଲୋ ହଁ ହ୍ୟାଲୋ ସୁବିଲା
ହଁ କଣ ହଁ ହଁ ଶୁଭିଲା ଆଉ କଣ କରୁଥିଲୁ?
ଆଉ କଣ
ହଁ ମୁଁ ଏ ଆଇଛି ଛାତ ଉପରେ ଏମିତି ବୁଲୁଥିଲ ବର୍ଷା ଟିକେ ଛା ଚି ଆମର ଏପଟ ତ ହ୍ୟାଲୋ
ଓହୋ ଆମର ସକାଳୁ ହିଁ ଚାଲିଛି ବର୍ଷା ଛାଡିବାର ବି ନା ତମେ ଯଉ ତମର ଟିକେ ଛା
ହଁଇଗା ଏଇକା ଟିକେ ଟିକେ ହଉଥିଲା ପୁଣି ଟିକେ ଟିକେ ଏବେ ଛାଡିଛି ଆଉ କଣ ଖାଇଥିଲେ ସନ୍ଧ୍ୟାବେଳେ ସବୁ
କଣ କହିଲ?
ସନ୍ଧ୍ୟା ବେଳେ କଣ ସବୁ ଖାଇଥିଲ?
ଏଇ ବାପା ଯାଇ ଛକକୁ ତ ମୁ କହିଥିଲି ଟିକେ ମୋମ ନେଇକି ଆସିବା ପାଇଁ ସେଇ ମୋମ ନେଇକି ଯାଇଛନ୍ତି ଆଉ ଆଉ ଘରେ ସବୁ କଣ କରୁଛନ୍ତି?
ହଁ ମୋ ମାମା ଆସ ଆସି ରୋଷେଇ କରୁଥିଲା ବାପା ତ ଘରେ ଅଛନ୍ତି ଆଉ ଆଉ ସେ ସବୁ କଣ କରୁ ସିଏ ରୋସେଇ ବାସ କଣ ସବୁ କରିଥିବେ ଆଉ ତମ ଘର ସବୁ କଣ କରୁଛନ୍ତି?
ଆମ ଘର ତ ସେଇୟା ଚାଲିଛି ଆଉ ରୋଷେଇ ରଷେଇ ଆଉ ହ୍ୟାଲୋ
ଓହୋ ହଁ ଆଉ ଦେହ କେମିତି ଅଛି ଘରେ ସମସ୍ତଙ୍କର
ହଁ ଭଲ ଅଛି ସମସ୍ତଙ୍କର ତମ ଘରେ
ହଁ ଭଲ ଅଛନ୍ତି ଯି ଥଣ୍ଡା ହେଇଥିଲା କମିଲାଣି
ହଁ କମିଲେ ସିଜନ ଚେଞ୍ଜ ହଉଛି ତ ଯଦି ଥଣ୍ଡା ଜର ଲାଗିକି ରହୁଛି ଘରେ ତ ସମସ୍ତେ ତ ଆମର ଥଣ୍ଡା ହେଇଯାଇଛି
ଆଉ କଲେଜ ଯାଉନ
ନାଇଁ ଆ ବର୍ଷା ବର୍ଷା ଚାଲିଛି ସେ କଲେଜ କଣ ଜ କଲେଜ ଯିବାକୁ ଇଚଛା ହିଁ ହଉନି
କଲେଜ ଟାଇମ୍ ଠିକରେ ବାହାରିଲା ବେଳକୁ ବର୍ଷା ହଉଛି। ପୁଣି ବସ ରେ ଯାଉଛି ବସ୍ ପାଇଁ ୱେଟ କଲା ବେଳକୁ ତ ଆହୁରି ବର୍ଷା ହଉଛି।
ହଁ।
ଆଉ ଏବେ ମେହେନ୍ଦୀ କରୁଛୁ ଟି?
ହଁ ମେହେନ୍ଦୀ ଫେହେନ୍ଦୀ ବି ଚାଲୁଛି।
ଅ ସାଙ୍ଗଟାର ଜଣଙ୍କର ଥିଲା ତ। ସାଙ୍ଗଟାର ଜଣଙ୍କର ଥିଲା ତ ବ୍ରାଇଡେଲ ମେହେନ୍ଦୀ ମୁଁ କହିଲି ହଉ ମୁଁ ପଚାରିକି ତାଙ୍କୁ କହିବି। ମୁଁ କହିଲି ସେ କହିଲି କେତେ କଣ ପ୍ରାଇସ୍ ନେଉଛନ୍ତି ମୁଁ କି ସେଇଠି ଯାଆନ୍ତୁ ସେ ତାଙ୍କୁ ଯତିକି ମେହେନ୍ଦୀ କରିବେ ତାଙ୍କ ହାତ ବାଇଜ ଦେଖିକି ସେ ପଇସା ନେବେ ଆଉ। ଆଉ ଆଉ ଗୋଟେ ଯୋଉ ତମେ କମ୍ପ୍ୟୁଟର କ୍ଲାସ ଯାଉଥିଲ ଦିଦି?
ହଁ ହଁ ଯାଉଥିଲୁ ଏଖୁ ମୋର ତ କମ୍ପ୍ୟୁଟର ସରିଗଲାଣି ହାଲୋ
ଓ କମ୍ପ୍ୟୁଟର କେମିତି କଣ ଶିକା ହଉଥିଲା?
ହଁ କମ୍ପୁଟର ମାନେ ମୁଁ ଯୋଉଠିକି ଯାଉଥିଲି ସେଠିକି ସକାଳ ବେଳା ଯିବୁ ତ ଭଲ ପଡି ପାରିବୁ ମେ ବି। ଆଉ ସନ୍ଧ୍ୟା ବେଳ ଗଲେ ମୁଁ ଯାଉଥିଲି ଚାନ୍ଦିନିଚୋକ କଟକ ସେଇଠିକି ଯାଉଥିଲି ଆଉ। ମାନେ କଣ କଇଲୁ? ହଁ। ସେଠିକି ଗଲେ କଣ କହିଲୁ ତୁ ଯେତେ ସକାଳ ବେଳା ସେ ଟିକେ ଭଲରେ ଦେଖିବେ। ସକାଳ ବେଳା ଟିକେ ସେ ଭଲରେ ମାନେ ଏତେ ବି ନୁହଁ। ଯୋଉମାନେ ଚା ପାଞ୍ଚଟ ରୁ ଯୋଉ ପିଲା ଯାଉଛନ୍ତି ତାଙ୍କୁ ବି ସେ ଭଲରେ ପଢଉଛନ୍ତି। ଇଏ କରୁ ଚନ୍ତି। ମାନେ ଟିକେ ତାଙ୍କର ଟିଉସନ ଅଛି ନା ସେଠି
ଓ ସେଠି କୋଚିଂ ବି ପିଲା ଯାଉଚନ୍ତି?
ହଁ ତମେ କୋଚିଂ ବି ଯାଇପାରିବ। ଫଷ୍ଟ ଖାଲି ଆର୍ଟସ ପଢ଼ୁ ହଁ ନାଇଁ ଆର୍ଟସ କମର୍ସ ସାଇନ୍ସ ସବୁ ପଢଉଛନ୍ତି ସେଠି।
ଆଉ କମ୍ପ୍ୟୁଟର ଫାଷ୍ଟ କଣ ଉଁ କେ କଣ କେମିତି କରିବ କଣ କେମିତି ଶିଖିବାକୁ ଦେବେ?
ତମେ ସେଠି କମ୍ପ୍ୟୁଟରରେ ବାସ, କଣ କହିଲୁ? ଟାଇପିଂ କରିବାକୁ ଦେବେ। ତମେ ଟାଇପିଂ କରିବ।
ହୁଁ ଟାଇପିଙ୍ଗ ଶିଖେଇବେ କେତେ ମାସ ନା ଦଶ ପନ୍ଦର ଦିନ ଶିଖେଇବେ?
ଟାଇପିଙ୍ଗ ସେଇ ଦଶ ବାର ଦିନ ଭଳିଆ ତମେ ଚଲେଇବ। ତମ ଟାଇପିଙ୍ଗ ଯେପର୍ଯ୍ୟ ସ୍ପିଡ ହେଇନି ତମେ ସେ ପର୍ଯ୍ୟନ୍ତ ତମେ ଟାଇପିଙ୍ଗ କରିବ। ଯଦି ତମ ଟାଇପିଙ୍ଗ ସ୍ପିଡ ହେଇଗଲା ହଁ ଯେ ପର୍ଯ୍ୟନ୍ତ ତମ ଟାଇପିଙ୍ଗ ସ୍ପିଡ ହେଇଗଲା ତ ତାପରେ ତମ ମେ ସେ ତମକୁ ଅଲଗା ପଢେଇବେ। ଏମଏସ ୱାର୍ଡ କରିଆ ନେବେ। ଏମ୍ଏସ ୱାର୍ଡ଼ରେ ତୁମକୁ ଶିଖେଇବେ
ହୁଁ ହୁଁ।
ତ ଏଇ ସବୁ ଆଉ।
ଓହୋ ଥିଓରି ଭରିକା ଲେଖିବାକୁ କଣ ଦିଅନ୍ତି?
ହଁ ଥିଓରି ନ ଲେଖିଲେ ତ କଣ କମ୍ପ୍ୟୁଟର ପାରିବ? ଅ ଆମେ ସେଠି ମ୍ୟାଥ କମ୍ପ୍ୟୁଟରରେ ମ୍ୟାଥ ବି ଅଛି ତମେ ମ୍ୟାଥ ସେ ତମକୁ କରେଇବେ। ଏଇଗୁରା ମାନେ ଆଗ ଥିଓରି ତମକୁ ଲେଖେଇବେ। ଥିଓରି ତମକୁ ପଚାରିବେ ଆସିକି ତମେ ଯଦି ରପ୍ କହି ପାଇଲ ତ ଯାଆନ୍ତୁ ଗାଳି ଦେବେ ଟ୍ୟୁସନ ଭଳିଆ ସେଠି
ହୁଁ।
ସେଇଟା ଏବେ ଟିଉସନ ହେଲା ଭଳିଆ ହବ ସେଠି ଆଉ।
ଚାନ୍ଦିନିଚୌକି ଖାଲି କମ୍ପୁଟର ଅଛି ନା, ଆଉ କୋଉଠି ଉଁ? ଆ ମୁଁ ତ ଶୁଣିଥିଲି ଖାଲି ଗୋଟେ କଣ କାଜି ପାଟଣରେ ଅଛି, ଚାନ୍ଦିନୀଚୌକି
ହଁ କାଜିପାଟଣା ରେ ଅଛି, ଗୋଡିଶ ସାହି ରେ ଅଛି, ବାଦାମବାଡିର ଅଛି। ଷଣ୍ଢପୁର ଆଡେ ଅଛି ଗୋଟେ ମାନେ ଏବେ ବହୁତ ଖୋଲିଗଲାଣି ଏପଟେ। ସବୁଆଡେ ପଲିଗଲାଣି ସବୁ ସବୁ ଜିନି ତ ଚାଲିଲାଣି।
ସେଠି ଆଡମିସନ କେତେ କଣ ତାଙ୍କର ଫିସ୍ ନଉଚନ୍ତି, ମାସକୁ ମାସ ତ ଫିସ୍ ନେବେ ସେମାନେ?
ହଁ ମାସକୁ ତମେ ଚାହିଁଲେ ଡାଇରେକ୍ଟ ପାଞ୍ଚ ହଜାର ଦେଇକି ଆଡମିସନ କରିପାରିବ। ନଚେତ୍ ମାସକୁ ମାସ ଦେଇ କରିପାରିବ, ତମର ସେଥିରେ କିଛି କି ତମେ ଯଦି ଚାହିଁବ ତମ ପ୍ରୋବ୍ଲେମ ହଉଚି ଯଦି ତ ତମେ ମାସକୁ ମାସ ଦବ ପାଞ୍ଚଶହ ପାଞ୍ଚଶହ ଆଉ ଯଦି ଏଇ ମାନେ ତମେ ଚାହିଁବ କି ମୁଁ ଡାଇରେକ୍ଟ ଦେବି ଡାଇରେକ୍ଟ କଥାବାର୍ତ୍ତା ହେଇକି ଡାଇରେକ୍ଟ ପାଞ୍ଚ ହଜାର ଦେଇ ମାନେ ଡାଇରେକ୍ଟ କଲେ କଣ କହିଲୁ ଗୋଟେ ଅସୁବିଧା ମାନେ ଯଦି ତମେ ଚାହିଁ ଦେ ଦେଖିଲ କିି ସେଠି ଭଲ ପଢା ହଉନି, ତମେ ଚାହିଁବ କି ମୁଁ କମ୍ପ୍ୟୁଟର ଚେଞ୍ଜ କରିବି ସେତେବେଳେ ତମେ ଚେଞ୍ଜ କରିପାରିବନି କାହିିକି ନା ତମେ ପାଞ୍ଚ ହଜାର ଦେଇକି ଆଡମିସନ ତମେ କରିସାରିଚ। ତ ସେଇଆ ସେଇଟା ହଉଛି ଗୋଟେ ଇଏ, ତ ନହେଲେ ବାକି ପାଠ ପଢା ମସ୍ତ ତମେ ଯିବ ପାଠ ପଢିବ କିନ୍ତୁ ସିଏ ମ୍ୟାମ ଯିଏ ଅଛନ୍ତି ସିଏ ଆସିବେନି, ତାଙ୍କର ଯୋଉ ମାନଙ୍କୁ ସେ ର ଖିଛନ୍ତି, ସେଇମାନେ ହିଁ ତମକୁ ଶିଖେଇବେ।
ହୁଁ ହୁଁ।
ସେଇଭଳିଆ ଆଉ।
ଦେଖିବା ଆମେ ତ ସାଙ୍ଗମାନେ କଥା ହେଇଥିଲୁ। କମ୍ପ୍ୟୁଟର କ୍ଲାସ୍ ଯିବୁ ବୋଲି ସେ ସେଇଠିକି ଯିବା ଦେଖିବା କଣ ହେଉଛି।
ଗଲେ କିଛି ନାହିଁ, ଆମର ବହୁତ ଚାଳିଶ ପଚାଶ ପିଲା ବୋଧେ କମ୍ପ୍ୟୁଟର କରିବାକୁ ଆଉଛନ୍ତି। ଆହୁରି ଷାଠିଏ ବଳିଆ ଷାଠିଏ ସତୁରି ହଁ ଘଣ୍ଟାଏ ସବୁଥିରୁ ଘଣ୍ଟାଏ ବଜେଇବ, ମତେ ଯାହା ଲାଗୁଛି। ସବୁଠି ଘଣ୍ଟାଏ ଇଏ କରନ୍ତି।
ଆଉ ଗୋଟେ ସିଡିଏରେ ବି ଭଲ ଅଛି ସେଠି ବି କରନ୍ତି।
ସିଡିଏ ରେ।
ହଁ ସିଦିଏ ରେ ବି ଭଲ ଅଛ। ମାନେ ଚାନ୍ଦିନୀଚୌକ ଟା ଟିକେ ପାଖ କାହିଁ କହିଲୁ ମାନେ ଡାଇରେକ୍ଟ ଜୁଡିସିଆଲ ପାଖେରେ ଓହ୍ଲେଇବୁ ଡାଇରେକ୍ଟ ଚାନ୍ଦିନ ଚୌକ ଜଗନ୍ନାଥ ମନ୍ଦିର ପାଖକୁ ପଳେଇବୁ, ସେଇଠି ମାନେ ଡାଇରେକ୍ଟ ଯାଇ ବିି ପାରିବୁ, ଏତେ ଇଏ ହବନି। ଆଉ ଆଉ କୋଉଠି ଗଲେ ଟିକେ ଅସୁବିଧା ହବ।
ଟାଇଲ୍ ଯିବ।
ହଁ ହଁ ସେଇଟା ବହୁତ ବାଟ ଟିକେ। ବସ ରେ ଯିବ ବସ ଚାଲିଛି ଯେ, ହେଲେ କଣ କହିଲୁ ବସ୍ ର ଟାଇମ୍ ଟେବୁଲ୍ ଠିକ୍ ନଥାଏ। କେତେବେଳେ ବସ୍ ଆସୁଛି କେତେବେଳେ ଯାଉଛି ଥୋଡ଼ିନା ଆମେ କେହି ଜାଣିପାରୁ ଛୁ କି ବସ୍ କଁ କରୁଛି କଁ ନାହିଁ। ଆମେ ତ ଟାଇମ୍ ଟେବୁଲ ଜାଣି ପାରନୁ ନା, ସେଇ ଜିନିଷ ଗୋଟେ ପ୍ରୋବ୍ଲେମ୍ ହୋଉଛି। ନହେଲେ ବାକି ପାଠ ପଢ଼ା ଭଲ ଅଛି ସବୁ ଠିକ ଠାକ୍ ଅଛି। ହାଲୋ।
ଯିବି କାଲି ଆଡ଼କୁ ସେଇଠିକି ଯିବି ଆଡ଼ମିଶନ କରିବି ଦେଖିବା କଁ ହୋଉଛି ସେଠି କମ୍ପୁଟରରେ। ହବୁ ତ ଏଇ ପ୍ଲସ୍ ଟୁ ପରେ କମ୍ପ୍ୟୁଟର କରିଥାନ୍ତି ମୋ ସାଙ୍ଗ ମାନେ କହୁଛନ୍ତି କି ଏବେ କରିଦବା, ମୁଁ କହିଲି ହଉ ଏବେ କରିଦବା। ମୁଁ କହିଲି ପ୍ଲସ୍ ଟୁ ପରେ କେମତି ଏକା କରିବି ପ୍ଲସ ଟୁ ପରେ କରିଥିଲେ ବି ଭଲ ହେଇଥାନ୍ତା ଯେ।
ନାଇଁ ପ୍ଲସ୍ ଟୁ ସାରିଲେ ବେଟର ଯଦି ତତେ କମ୍ପୁଟର ରୁ କୋଉଠି କଣ ଜବ୍ ଫବ୍ ମିଳିଗଲା। ହୁଁ ପ୍ଲସ୍ ଟୁ ପରେ ତୁ କଳିବୁ କରିପାରିବୁ ନା। ଆଉ ତୋର ପଲ୍ସ ଟୁ ଏଗ୍ଜାମ ଚାଲିଥିବ ଆଉ ତୁ ଯଦି ସେଠି ଇକ୍ ମାନେ ଚାଲିଥିବ ତ ହେଇଯିବ ନା। ତାପରେ ବି ମାସୁକୁ ମାସ ଆମେ ଯୋଉଠି କି ଯିବୁ ମାସୁକୁ ମାସ ପରୀକ୍ଷା ବି ହୁଏ ସେଠି।
ଓହୋ କମ୍ପୁଟରରେ କମ୍ପୁଟରରେ ଏଗ୍ଜାମ ବି କରନ୍ତି?
ହଁ ଏକ୍ଜାମ ନ କଲେ ଶିଖିବ କେମିତି? ଆମର ତ ମାସକୁ ମାସ ଏଗ୍ଜାମ୍ ହୁଏ।
ଷ୍ଟାଟିଙ୍ଗ୍ ଟାଇପିଙ୍ଗ ଯେତେବେଳେ ଶିଖିବାକୁ ଯାଉଛୁ ତାର ବି ତ ଏଗ୍ଜାମ କରୁଥିବେ?
ହଁ ଟାଇପିଂ କେତେ ସ୍ପିଡ଼୍ ତମେ କେତେ ଯାଏ ଲେଖିପାରୁଛ କଣ ନାହିଁ ଏଗୁଡା ସେ ଦେଖିବେନି ତମକୁ ପଢ଼ୁଉଛ ତେଣୁ ଯାହା ବି ହେଲେ ସେ ଦେଖିବେ। ଆଉ ତମେ ଗୋଟେ ଗୋଟେ ହାଟରେ କିଛି ଗୋଟେ ହାତରେ କିଛି ମାରି ପା ପାରିବନି ବାକି ଯାହା କରିବ
ଅ
ତମେ ଗୋଟେ ହାତରେ ଦିଟା ତ ଗୋଟେ ହାତରେ ଗଲା। ପାଳିଦେବେ ସେଠି କି, ଯାହା ବି ହେଲେ ଶିଖିବାକୁ ଆଉଛ କମ୍ପ୍ୟୁଟର କଣ ଆଉ ଗୋଡ଼ ଆଉ ଯୋଉମାନେ ଫୋନ୍ ଚଲଉଥିବେ ଟାଇପିଙ୍ଗ କରୁଥିବେ ମେସେଜ ଫେସେଜ କରୁଥିବେ ତାଙ୍କ ହାତ ଟିକେ ସ୍ପିଡ଼୍ ହେଇଯାଏ ହେଇଯାଇ ଥିବା ହେଇଯାଏ। ଏଇ ଡ଼ିଗୁରୁ
ହଉ ମୁଁ କାଲି ଯାଏ ଦେଖ ମୁଁ ତ ଏମତି କଲେଜ ଯାଉଛେ ଆସେ ଚାରଟା ବେଳକୁ ଯିବି ଦେଖିବା ସବୁ ସାଙ୍ଗମାନେ
ଖାଇଯିବି କଲ କରିିମ୍
ଓହୋ ହୋଉ ଯଦି ହେବ ଏବେ ଯାଇଁକି କରିଦେବି ଯଦି ପ୍ଲସ୍ ଟୁ ପରେ କଣ କମ୍ପ୍ୟୁଟର ଜବ ଫବ୍ ମିଳେ।
ହଁ କମ୍ ପ୍ଲସ ଟୁ ତୋର ସରୁ। ସେଥିପାଇ ଯାଇ ମାନେ ଭା ବହୁତ ଭଲ ଭଲ କରେଇଲି ଶିଖେଆର। ଆଉ ଯାଇଛନ୍ତି ନା?
ହଁ ଯେ ଏଗ୍ଜାମ ସରିଯିବ ସେତେବେଳେ, ନହେଲେ ଏଗ୍ଜାମ ଥିବ ଇଆଡ଼େ କମ୍ପ୍ୟୁଟର କ୍ଲାସ ଥିବ।
ଅସୁବିଧା ହୁଏ ସେଇ ପାଇଁ।
ତମର ପ୍ଲସ୍ ଟୁ ସଇଲା ପରେ ତମେ କମ୍ପ୍ୟୁଟର ଯାଇଥିଲ? ନ ତମର ପ୍ଲସ୍ ଟୁ ସଇଲା ପରେ ତମେ କମ୍ପ୍ୟୁଟର ଯାଇଥିଲ?
ହଁ ମୋର ପ୍ଲସ୍ ଟୁ ସଇଲା କମ୍ପୁଟର
ସେଟା ପୁରା ବର୍ଷ
ମାନେ ବୁଁ କଁ କହିଲୁ?
ସେଇଟା ପୁର ବର୍ଷେ ଶିଖିବା ମାନେ ବର୍ଷେ ଶିଖିବ ଛଅ ମାସ ସାତ ମାସ ଏମିତି ନୁହଁ।
ହଁ ଛଅ ମାସ ଯାଏ ଅଛି। ତୁ ଚାହିଁଲେ ପିଜି ଡି ସି କରିପାରିବୁ ପିଜି ଡି ସି ଏ କରିପାରିବୁ। ତୋ ଇଛା ତୁ ଯୋଉଟା ବି କରିପାରିବୁ।
ସେ ଭାବୁଥିଲି କମ୍ପୁଟର ଯାଇଥାନ୍ତି। ମୁଁ କହିଲି ମୋର ଯାଉଛନ୍ତି ଆଉ ତାଙ୍କୁ ପଚାରେ କଣ କୋଉଠିକି ଯାଉଛନ୍ତି କଣ କେମିତି ତଣୁ ବୁଝିକି ସବୁ ଯିବେ ଆଉ।
ହଁ ବୁଝିକି ଯିବା ବି ଠିକ୍। କଣ ପଢା ହଉଥିବ କଣ - -
ଠିକ ହବ ସକାଳ ବେଳା ମୋର ସକାଳ ବେଳା ଟା ଠିକ ହବ।
ଏଇ ସକାଳ ବେଳେ ଏଟା ମାଆ ଙ୍କର କାମ ରହୁଚି। ସିଏ ଦେଖିପାରିବେନି ବାକି ତମେ ମନ ଇଚ୍ଛା ଯାହା କରିପାରିବ।
ଓହୋ ତମେ
ଆଉ ମନ ଇଚ୍ଛା ତମେ କଁ କରିବ। ହଁ ମୋର
ଓହୋ
ଆଉ ମୋର ସକାଳ ବେଳେ ମୋର କଲେଜ ନା ମୁଁ ଯାଇ
ହଁ ମୁଁ ତ ସେଇଆ କହୁଚି ମୋର ସକାଳ ବେଳା ମୁଁ ତ ସେଇଆ କହୁଚି ମୋର ସକାଳ ଏବେ- -